ହଁ କୁହନ୍ତୁ।
ହଁ କଟିଗଲା ଆଉ ଥରେ ପୁଣି କରିଦେଲି।
ହଁ ହଁ ଠିକ ଅଛି କିଛି କଥା ନାହିଁ ହଉ। ତାହେଲେ ଆପଣଙ୍କ ମା ଆସିଛନ୍ତି ଯଜ୍ଞରେ ଆଜି।
ହଁ।
ନିହାତି ରହିବା କଥା ଏତେ ଛୋଟ ଛୁଆଙ୍କ ପାଖରେ ଆଜି ସୁବିଧା ଅସୁବିଧା ଅଛି।
ହଁ ତାପରେ ମୁଁ ଟିକେ ଧରି ପାରୁନି।
ହଁ ହଁ ହଁ ନାଇଁ ନାଇଁ ସିଏ ଆପଣଙ୍କର ଏତେ ଜଲଦି ଯି ଅଭିଜ୍ଞତା ନାହିଁ ଏତେ ଜଲଦି ହବନି ସମସ୍ତେ ଏମିତି ଯେତେବେଳେ ନୂଆ ନୂଆ ମା ହେଇଥାନ୍ତି ଏମତି ଟିକେ କଷ୍ଟ ଆଉ ଯଦି ନ ଶୋଇଲା ରାତିରେ ଆପଣଙ୍କୁ ବହୁତ ଚିଡି ଚିଡି ବି ଲାଗ କ୍ଷୀର
ହଁ ସେମିତି ତ ଲାଗୁଛି
କାହିଁକି ନା ଆପଣଙ୍କର ଆପଣଙ୍କର ଅଭ୍ୟା ଅଭ୍ୟାସ ହେଇଯାଇଛି କଣ ମୁଁ ରାତିରେ କପ୍ଲିଟ୍ ଲି ମାନେ ବିନା ମାନେ ଟେନ ସନଡେ ଶୋଇବି ଆମର ଜୀବନ ଶୈଳୀ ଚେଞ୍ଜ ହେଇଥାଏ। ଜୀବନରେ ଜଣେ ନୂଆ ଆସିଯାଇଥାଏ ଲୋକ ସେଇଭଳିଆ ଲାଗେ ମୁଁ ତ ମୁଁ ମୋ କଥା କହୁଛି ମୋର ଝିଅ ହେଇଥିଲା ଯେତେବେଳେ ଆଉ ମୁଁ ପୁରା କାନ୍ଦେ ରାତିରେ ମୋ ଝିଅ ଟା କଣ କରେନା ଦିନ ଭୋର ଶୋଇବ ଆଉ ଠିକ ସନ୍ଧ୍ୟା ଯେତେବେଳେ ହେଇଯିବ ସେ ଉଠିବ। ଆଉ ସନ୍ଧ୍ୟା ରୁୁ ପୁରା କା ସନ୍ଧ୍ୟାରୁ ପୁରା କାନ୍ଦିବା ଆରମ୍ଭ ହବ ଖାଲି କୋଳରେ ଧରିବ ଯଦି ଖାଇବ ଆଉ କୋଳରେ ଧରିଲେ ଚୁପ୍ ହବ ଯେମିତି ସେଜରେ ଶୁୋଇବ ପୁଣି କାନ୍ଦିବ ଏମିତି ଚାଲିବ ଚାଲିବ ରାତି ସାରା ଚାଲିବ ଚାଲିବ ଚାଲିବ ଠିକ ଭୋର ଭୋର ପାଞ୍ଚଟା ଯେତେବେଳେ ବାଜିବ
ଶୋଇପଡିବ ପୁଣି
କିନ୍ତୁ ମୋର ଆଉ ଶୋଇବା ପାଇଁ ସମୟ ଅଛି କି ପାଞ୍ଚଟାରେ ମୁଁ ଉଠିକି ମୋ ଘରର ବୋହୁଟା ତେଣୁ ମୁଁ ଉଠିକି ମୁଁ କାନ୍ଦେ ମୁଁ ମୁଁ ପୁରା ସେଥିପାଇଁ ରାତି ଅନି ଦ୍ରା ହେଇ ହେଇ ମୁଁ ପୁରା ବିରକ୍ତି ହେଇକି ରାତିରେ କାନ୍ଦେ ବସିକି।
ହଁ ସେମିତି ଥରେ ଥରେ ଲାଗୁଛି ମତେ ତାପରେ ରାତିରେ ଶୋଇପଡ଼ୁଛି ଏତେ ବି ହଇରାଣ କରୁନି ଛୁଆବେଳେ ଟିକେ ବେଶୀ ଆହୁରି ହଇରାଣ
ହଁ ଧୀରେ ଧୀରେ ସେ ସେମାନେ କଣ ହବ ନା ନୂଆ ନୂଆ କରିବେ ସେମାନେ କଣ କରିବେନା ଆପଣ ତାକୁ ମାନେ ଗୋଟେ ଟାଇମ ଟେବୁଲ ତାକୁ ବତେଇବେ ସି ତ ଛୋଟ ଛୁଆ ବୁଝି ପାରିବନି ଯେତେବେଳେ ଆପଣଙ୍କର ଶୋଇବା ଟାଇ ହବ ଲାଇଟ ଟାକୁ ଟିକେ କମ କରିଦେବେ ଜିରୋ ଲାଇଟ ଲଗେଇଦେବେ ନହେଲେ ଲାଇଟ ଟିକେ କମ କରିଦେବେ ତ ସେ ମାନେ ଆସ୍ତେ ଆସ୍ତେ ତାର ବୁଝିବ ଯେ ଆମର ଲାଇଟ୍ ହଁ ଲାଇଟ କମିଲା ମାନେ ଏଇଟା ମୋର ଶୋଇବା ଟାଇମ
ଶୋଇବା ଟାଇମ
ହଁ ସେ ଧୀରେ ଧୀରେ ଟାଇମ ଟେବୁଲ ରେ ପଡ଼ିବ।
ହଁ ହଁ।
ଜିନିଷ କରାଯାଏ ଆସ୍ତେ ଆସ୍ତେ ଏଇଟା ମାନେ ଛଅ ମାସ ପରେ ଧୀରେ ଧୀରେ ସେଟା ପୁରା ହେଇଯିବ। ତାପରେ ଯେତେବେଳେ ଛଅ ମାସ ପରେ ସେ ବାହାର ଖାଦ୍ୟ ଖାଇବା ଆରମ୍ଭ କରିବ ଆଙ୍ଗ ତେଣୁ ଆପଣଙ୍କଠୁ ବି କ୍ଷୀର ଖାଇବା କମିଯିବ ଟିକେ ଆଉ ଯେତେ ସବୁବେଳେ ଖାଉଥିଲା ସେତେ ଠୁ ତ କମି ଜୀବନା ବାହାର ଖାଦ୍ୟ ଖାଇଲେ ହଁ ଖାଇଲେ ବା ତା ପେ ତୋ ଫୁଲ ହେଲା ମାନେ ଛୁଆ ଆରାମ ସେ ଏବେ କଣ ଆପଣଙ୍କୁ ଦୁଇ ଘଣ୍ଟା ରେ ଥରେ ଖୁଆଇବାକୁ ପଡୁଛି ଦୁଇ ଘଣ୍ଟ ଅଢେଇ ଘଣ୍ଟାରେ ଥରେ ଲେଖା ଉଠ୍ ଠିକ ନିଦ ଆପଣଙ୍କର ଅ ଖରାପ ହଉଛି କିନ୍ତୁ ଯେତେବେଳେ ବାହାର ଖାଦ୍ୟଟା ଖାଇବ ତିନି ମାସ ହେଲାଣି ଆଉ ତିନି ମାସ ଆପଣଙ୍କୁ କଷ୍ଟ
ହଁ।
ତେଣୁ ତାପରେ ସେ ତା ପେଟ ଫୁଲ ରହିଲେ ସେ ଚାରି ଘଣ୍ଟା ଖଣ୍ଡେ ଶୋଇଲା ଚାରି ଘଣ୍ଟା ଖଣ୍ଟେ ଶୋଇଲେ ଯେତେବେଳେ ଅ ଅ ମାନେ ସିଝା ଖାଇଲା କି ଅଲଗା ଗାଢା ଖାଦ୍ୟ ଖାଇବ ସେ ଚାରି ଘଣ୍ଟା ବି ତାକୁ ଉଠେଇବା ଦରକାର ନାହିଁ ଏବେ କୌଣସି ସେ ଆପଣ ସେ ନ ଶୋଇଲେ ବି ଆପଣ ତାକୁ ଉଠେଇବାକୁ ପଡିବ। ଠିକ ଖୁଆଇବେ। ଏଇଟା ହେଲା ତମ ଆଗ ଆଙ୍କୁ ଛଅ ମାସ ଆଉ ତିନି ମାସ ପରେ ଆପଣଙ୍କୁ ଧୀରେ ଧୀରେ କଷ୍ଟ କମିଯିବ।
ହଁ।
କିଛି ବ୍ୟସ୍ତ ହବାର ଦରକାର ନାହିଁ ବୋ ଆମେ ଆମକୁ ବି ଆମ ବାପା ମା ଯେତେବେଳେ ଆମେ ଛୋଟ ଥିଲେ ଆମ ପାଇଁ ବି ସେ ବହୁତ କରିଛନ୍ତି ଆମକୁ ବି ଆମ ପିଲାମାନଙ୍କ ପାଇଁ ବହୁତ କିଛି କରିବାର ଅଛି ତେଣୁ କିଛି ବ୍ୟସ୍ତ ହବାର ନାହିଁ।ମୁଁ ଓଏ ବ୍ୟସ୍ତ ହେଲେ କିଛି କରିପାରିବେନି ଆପ ପୁଣି ଚିଡଚିଡି ଯଦି ହେଇ ମତେ ଆଉ ମତେ ମୁ ମୁଁ ଚିଡ଼ଚିଡି ହେଇ କାନ୍ଦିକି ସ୍ଵାମୀଙ୍କ ଉପରେ ଚିଡ଼ଚିଡି ହେଇ ଖାଲି ଝଗଡା କରେ, ମୁଁ କହୁଛି ମୋର ବି ସେତେବେଳେ ଯେ ଯେତବେଳେ ମୁଁ ପଚିଶ ବର୍ଷରେ ବାହା ହେଇଥିଲି ତ ଛବିଶ ବର୍ଷ ମତେ ହେଇନି ମୋର ବହୁତ ଜଲଦି ଝିଅ ଟା ହେଇଗଲା ବାହାଘରର ବର୍ଷେ ହେଇନଥିଲା ଝିଅ ହେଇଗଲା, ତ ମୁଁ ବି ସେମତି କାଲି ନୂଆ ନୂଆ ବାହାଘର ହବାକୁ ଆଡେ ଏ ଗୋଟେ କୋଳରେ ଛୋଟ ଛୁଆ ଶୁଆଇଦବନି ଖାଲି କାନ୍ଦିବି ମୋ ମା ମତେ ବୁଝାନ୍ତି। ଏମିତି କିଏ ଏମିତି ବିନା ପରିଶ୍ରମରେ ବିନା ଇଏରେ ମା ହେଇଯାଆନ୍ତିନି। ଆମେ ବି ମାନେ ମା ହେଇଛୁ ଆମେ ବି କେତେ କଣ କରିଛୁ ତମ ମାନଙ୍କ, ବୁଝାନ୍ତି ସବୁବେଳେ ତ ଏବେ ଯୋଉ ବୁଝେଇବାଟା ମୁଁ ବୁଝିପାରୁଛି ତେଣୁ ଏବେ ପୁଅ ହେଲା ଯେତେବେଳେ ମୁଁ ସେ ସେବି ସେମିତି ଶୋଉନଥିଲ କିନ୍ତୁ ମୁଁ ମୁଁ ମାନେ ରାତି ଅନିଦ୍ରା ବହୁତ ରାତି ଅନିଦ୍ରା ହେଇଛି।କିନ୍ତୁ କାହାକୁ ଆଉ ମୁଁ ନିଜର କଷ୍ଟ ଟା ବତେଇନି ହଁ ମତେ କିଛି ଦିନ ହବାକୁ ପଡିବ ତାପରେ ସବୁ ଠିକ ହେଇଯିବ।
ହଁ ମୁଁ ବି ସେୟା ଭାବୁଛି କିଛି ଦିନ ରହିବି। ହୁଁ ଛୁଆ ଟିକେ ବଡ ହେଲା ଆପେ ଆପେ ଠିକ ହେଇକି ପଳେଇବ।
ତିନି ମାସ ପରେ ଯେତେବେଳେ ବାହାର ଖାଦ୍ୟ ଖାଇବ ଚାରି ଘଣ୍ଟା ତାକୁ ଖୁଆଇବା ଅଲଗା ଜିନିଷ ମାନେ ଖାଇଦେଲା ଟିକେ ସିଝା ହଉ ଖାଇଦେଲା ତିନି ରୁ ଚାରି ଘଣ୍ଟା ତାକୁ ଅଲଗା କିଛି ଖାଇବା ଦରକାର ନାହିଁ। ତେଣୁ ସେ ସେତିକି ଶୋଇଲା ଚେଷ୍ଟା କରିବେ ଯେ ଏ ସିଏ ଯେତେବେଳେ ଶୋଉଛି ଆପଣ ସେତେବେଳେ ରେଷ୍ଟ ନେଇଯିବେ।
ହଁ ମୁଁ ସେମିତି ହିଁ କରୁଛି। ସିଏ ଟିକେ ଶୋଇଲା ମାନେ ଏବେ ଏଇଠି ତ ଏକା ରହୁଛି ମୁଇଁ ସିଏ ରୋଷେଇ ସାରି ଦଉଛି ସେ ପଳେଇଲା ପରେ ବ୍ୟାଙ୍କକୁ ମୁଁ ମୋର
ସେଇଆା ତ କରାଯାଏ ଯେତବେଳେ ଛୁଆ ଶୋଇବ ମାନେ ସେଇ ସମୟରେ ଶୋଇ ପଡିବେ ଯଦି ନିଦ ଟା ଆପଣଙ୍କର ପୁରା ହେଇଯିବ ନ ତ ନାଇଁ ପିଲା ଥରେ ଯଦି ଉଠିଗଲା ଏବେ ବି ମୁଁ ପୁଅ ଏତେ ବଡ ହେଲାଣି ବି ମୁଁ ଚେଷ୍ଟା ଚେଷ୍ଟ କରୁଛି ଯେ ସେ ଯୋଉ ସମୟରେ ଶଉଛି ସେଇ ସମୟରେ ମୁଁ ଟିକେ ଶୋଇ ପଡିବି ।ନହେଲେ ଶୋଇ ଦଉନି।
ଏମିତି ହିଁ ହୋଉଛି ମୁଁ ଏବେ ସେ ପୁଅ ଭରିଲେ ଏକାଂଶ୍।
ବଢିଆ ନାଁ ଟା ଆଉ ଡାକ ନାଁ?
ଡାକ ନାଁ ସ୍ଵୟଂ। ସମସ୍ତେ ଯିଏ ଯା ନାଁ ଦେଇ ଦେଇ ସେମିତି ଆଉ। ମୋ ବାବା ମାମା ଦେଇଛନ୍ତି ସ୍ଵୟଂ। ଆଉ ସେପଟେ ଶାଶୁ ଶଶୁର ଦେଇଛନ୍ତି ସୋମୁ।
ହଁ।
ଏମିତି କି ଯିଏ ଯାହା ଡାକିଲା ସବୁ ଆଉ।
ମୋ ପୁଅ ନା ଧନ ଗେଲୁ ଏମିତି କେ
ହଁ ସବୁ ଯାହା ଯାହା ଡାକିଲେ ସବୁ ଆଉ।
ଯାହା ଡାକିଲେ ସେଇଆ ନା ଆଉ ହଁ। ଆଉ ଆମିଷରେ କାଲି ପୁଣି ସଖାଳେ ଆମିଷ ବାର ନା କାଲି ଶୀତଳ ଷଷ୍ଠିରେ ଖାଇବେନି।
ନାଇଁ ଆମର ତ ପୂଜା ନାହିଁ।
ହଁ କାଲି ତ ଖାଇପାରିବେ କଣ ଆମିଷ ସବୁ ଖାଆନ୍ତି ନା କଣ ଖାଆନ୍ତିନି?
ହଁ ନାଁ। ଇଁ ଏମିତି ହିଁ ଆମିଷ ବାର ମାନରେ ହିଁ ଟିକେ ଟିକେ କରି-କରିଦଉଚୁ ଦି ଜଣ ତ ରହୁଛୁ ସେ ଆସିଲେ ଯେ
ହଣ ଖାନ୍ତିନି ଗୁଣ ଅଛି।
ହଁ ହଁ ସବୁ ଖାଏ। ଏମିତି ସବୁ ଜିନ୍ ଟିକେ ଟିକେ ହିଁ ଏତେ ବି ଇଚ୍ଛା ନାହିଁ।
ହଁ ଏବେ ଏବେ ବି ଏବେ ବି ଆପଣଙ୍କର ତିନି ମାସ ହେଇଛି ନା। ହେଇଥାନ୍ତେ। ଏତେ ଜଲଦି ତାପରେ ଅପରେସନ ହେଇଛି। ଖାଇ ପାରିବେନି ଏତେ ଜଲଦି ମସଲା ଖାଦ୍ୟ ଟିକେ
ହଁ ମସଲା ଖାଇ ହୋଉନି
ଖାଇବେନି ଖାଇଲେ ଛୁଆର ଝାଡା ଘଡ ହେଇଯାଉ ତାପରେ ଆପଣଙ୍କର ଅପରେସନ ପେଟ ପାଇଁ ବି ହାଲକା ଫୁଲକା ଖାଦ୍ୟ ଖାଇବା ଟା ଭଲ।
ହଁ ଏମ ଦି ଜଣ ତ ରହୁଛୁ ସେଇଠି ମି
ବିନା ତେଲ ମସଲା ଟିକେ ଖାଇବେ। ସେତେ ଆପଣଙ୍କର ହଜମ ଟା ଯେହେତୁ ଚଉଟା
ପେଟ ପାଇଁ ଭଲ ହୁଁ। ଏବେ ପୁରା ଖାଇବା କଣ୍ଟ୍ରୋଲ ସିଝା ସିଝି ସନ୍ତୁଳା କରିବ।
ଛଅ ମାସ ରୁ ବର୍ଷେ। ତାପରେ ମୁଁଁ ଖାଇପାରିବି କିଛି କ
ହଁ। ଏ ଠିକ ହେଇଯିବ। ଏଇଠି ରହୁଛୁ ଏକା ତ ଏ ମିସ୍ ମିିକି ଯାହା ବି ହଉଛି ମିଶିକି ଖାଇଦଉଛୁ ସିଏ ବି ଚଳେଇ ଦଉଛନ୍ତି ସବୁ ଆଉ ଶାସ ଘରେ ଥିଲେ ହେଇପାରୁନଥାନ୍ତ ସମସ୍ତେ ତ ସେଇ ସିଝା ସିଝି ଖାଇବେନି।
ପୁରା ଶାଶୁଘରେ ଥିଲେ ଏବଂପଣ ତ ଯଦି ବୟସ୍କ ଲୋକ ଥାନ୍ତନ୍ତି ପାଖରେ ପୁରା ସିଝା ଖାଲି ବାଇଗଣ ସିଝା ଯୋଉ ଭଣ୍ଡା ସିଝା ଏଇଗୁଡା ଖାଇଥାନ୍ତେ।
ଆମ ଘର ସେଇଠି ଆମ ଶାଶୁ ବେଶୀ ତେଲ ମସଲା ବେଶୀ ସେ ଖାନ୍ତି।
ଖାନ୍ତି
ହଁ ସମସ୍ତେ ତେଲ ମସଲା ଆମିଷ ଉପରେ ହିଁ ପ୍ରାୟ ହେଇଥାଏ ସ
କିନ୍ତୁ ମୋର ଦିଟାକ ପିଲା ହେଲା ବେଳେ ମୁଁ ବହୁତ ମାନେ ସିଝା ସିଝି ସନ୍ତୁଳା ଏଇ ଜିନିଷ ବହୁତ ଖାଇଛି
ହଁ ମୋ ପାଇଁ ବୋଲି ଛୁଆ ସେଇଠି ଜନ୍ମ ହେଲା ନା ମୁଁ ସେଇଠି ରହିଥିଲି ଏକୋଇଶି ଦିନ ପର୍ଯ୍ୟନ୍ତ ରହିଥିଲି ଆମର ଏକୋଇଶିଆ ପୂଜା ହଉଛି ସେ ପର୍ଯ୍ୟନ୍ତ ରହିଥିଲି ସେଇଠି ସେତିକି ଦିନିଁ ପାଇଁ ବୋଲି ଖାଲି ସନ୍ତୁଳା କରିକି ଦେଇ ସେ ମତେ
ସେଇଟା ହିଁ ସନ୍ତୁଳା ଯୋଉ ଡାଲି କି ଡାଲି ଦ ଡାଲି କୁ ଭଲରେ ଯଦି ରସୁଣ ଫୁଷଣ ଟିକେ ଛୁଙ୍କ ଦେଇକି ଭଲରେ ଫୁଟେଇବେ ଆଉ ସେମିତି ଏ ବି ଡାଲି ଟା ଭଲରେ ଛୁଙ୍କ ଦେଇକି ଫୁଟେଇଲେ ରସ ରସୁଣ ଛୁଙ୍କ ଦେଇକି ଭଲ ଲାଗିବ। ଆଉ କ୍ଷୀର ରୁଟି କ୍ଷୀର ଖାଇପାରିବି ଯଦି କ୍ଷୀର ଭଲ ଲାଗୁଚି। କ୍ଷୀର ଟା ବି ଭଲ ଶାଗୁ ଶାଗୁ ଖାଆନ୍ତୁ, ଶାଗ ସଗୁ ଭଲ ଲାଗି ନପାରେ କିନ୍ତୁ ଶାଗୁ ଖାଆନ୍ତୁ ଆପଣଙ୍କର ମାନେ ଇଏ ଆପଣଙ୍କ କ୍ଷୀର ଟା ଭଲ ହବ। ଛୁଆ ପାଇଁ
ହଁ ସେଇୟଆ ହିଁ ମତେ କହୁଥିଲେି ଯେ ମତେ ଶାଗୁ ଇଛା ଇଚ୍ଛା ନାଇଁ ବୋଲି ମୁଁ ସାଗୁ ଖାଉନି।
ନା ବେଶୀ ଖାାଉନି ଅଳ୍ପ ଅଳ୍ପ ଖାଅ ଶାଗୁ ଟାକୁ ଟିକେ ରା ରାନ୍ଧି ଦେଇକି ତମେ କଣଙ୍କର ଗାସ ନ ତାକୁ ଯେମିତି ମେଡିସିନ ଭାବିକି ତାକୁ ସକାଳୁ ସକାଳୁ ସକାଳୁ ରାତିରେ ରାନ୍ଧି ଦେଇକି ତାକୁ ରଖିଦବ ରାତିରେ ଶୋଇଲା ଆଗରୁ ରାନ୍ଧ ସକାଳୁ ଉଠି ତାକୁ ପିଇଦବ କିଛି ଅସୁବିଧା ନାହିଁ ଦେହ ପାଇଁ ଭଲ କ୍ଷୀର ବି ହବ
ହଁ ହଁ ହଁ।
ଲାଗିବ। ଆଉ ତ ସେଟା ତ କରିବାକୁ ପଡିବ ଆଉ।
ହଁ। ଚୁଆ ପାଇଁ ତ ସବୁ କରିବାକୁ ପଡୁ ମୁଁ ଯାହା ନ ଖାଇବା ଜିନିଷ ବି ଏବେ ଖାଇବାକୁ ବାଧ୍ୟ ହଉଚି।
ହଁ ହଁ। ଯୋଉଠି ଶରୀରକୁ ଆମେ ଏତେ କଷ୍ଟ ଦଉଛି।
ହୁଁ।
ଯୋଉଠି ଶରୀରକୁ ଏତେ କଷ୍ଟ ଦିଆ ହଉଛି ଏତେ ଗୋଟେ ଟିକେ ଖଣ୍ଡିଆ ହେଲେ କାଟୁଛେ ଆମେ ଏତେ ବଡ ମାନେ ସିଲେଇ କୁ କଷ୍ଟକୁ ସମ୍ଭାଳୁଛେ। ତାପରେ ଏଇଟା କଣ ଅଛି ଏଇଟା କଣ? କଷ୍ଟ ମୁଁ ଜାଣିବାରେ ନାରୀ ମାନଙ୍କର ବହୁତ
ହଁ ସେ ମୁଁ ସେଦିନ ଜାଣଥିଲି ହଁ କେବେ ଶୋଇ ସେ ସବୁ।
ଆପଣ ଚିନ୍ତା କରନ୍ତୁ କେବେ ସେ ସାହିପାରିବେନି ସେ କହିବେ ଆମେ ବହୁତ କଷ୍ଟ କରୁଛୁ ସେତିକି କଷ୍ଟ କରି ସହିପାରିବେନି। ତାଙ୍କ ପାଖରେ ସେତିକି ପେସେନ୍ସ ନାହିଁ।
ଏଇ କଷ୍ଟ ଟା କେବଳ ନାରୀ ମାନ ହିଁ ସହିପାରିବେ।
ସେଇଟା ଭଗବାନ ଦେଇ ନଉ ତ ପୁଅ ମାନଙ୍କୁ ଏଇ ସବୁ ଟା ଦେଇଥାନ୍ତେ ସିଏ ବି କରିପାରିଥାନ୍ତେ କାହିଁକି ଏଇଟା ନାରୀ ମାନଙ୍କୁ ଦିଆ ହେଇଛି। କାହିଁକି ନା ନାରୀ ମାନଙ୍କ ପାଖରେ ଏତେ ପେସେସ ଥାଏ ମାନେ ଯେ ନିଜ ପିଲା ପାଇଁ ଏତେ କଷ୍ଟ ସହି ଵେନି।
ପୁଅ ଶୋଇ ପଡିଲେ ହୁଁ ମୁଁ ପୁଅ ତ ଦେଖୁନ ଶୋଉନାହାନ୍ତି ଶୋଉନି। ଏତେ ରାତି ହେଲାଣି ବି ସୋଉନି। ଯାଉଛି ମୁଁ ତାକୁ ଶୁଆଇବି। ଯାହା ତୁ ଆପଣ ଶୋଇପଡିବେ ଆଜି
ହଁ ହଁ ପୁଅ ବି ଶୋଇପଡିଲାଣି।
ଯାନ୍ ଶୋଇପଡିବେ ସେତିକି ସମୟରେ ମୁଁ ଯାଉଛି ତାକୁ ଶୁଆଇବି ଆଉ ହଉ ରଖୁଛି ହଁ ଗୁଡ଼ ନାଇଟ। ଶୁଭରାତ୍ରି।